ହଁ।
ହଁ।
ହଁ। କଣ କରୁଚ? ଏଇ କିଛି ନାଇଁ ଲାଇନ ପଳେଇଚି। ଏଇ ଛାତ ଉପରେ ବସଥିନୁ।
ଆହା। ଆଉ।
କଣ ହାତୀ ବୁଲୁଚି ଯା କଣ ସେଥିପାଇଁ ଲାଇନ୍ କାଟି ଦେଇଚନ୍ତି।
ଆଉ ସେପଟରେ ହାତୀ ବୁଲଚି କି?
ହଁ ବରପଦାରେ ହଁ। ଏବେ ଯଦି ତେଲ ପାଇଁ ଯାଇଥିଲେ ଛାଡିଲେ ନାହିଁ ସେଠି ବାଟ ବନ୍ଦ କରିଦେଇଚନ୍ତି।
ହଁ।
ସେଇଠୁ ଲାଇନ୍ କାଟି ଦେଇଚନ୍ତି।
ଆ ସେଇ ଗୋଟେ ହାତୀ ଥିଲା ବୋଧେ ସେଇଟା ହିଁ ବୁଲୁଥିବ।
ହଁ ତୁମର ଲାଇନ ଅଛି ନା?
ହଁ ଆମର ତ କରେଣ୍ଟ୍ ଅଛି।
ଆହା ଆମର ନାହିଁ କଟି ଯାଇଚି।
ଅ ହ।
ସେ ସନ୍ଧ୍ୟା ବେଳୁ ଠିକ୍ ତ ଧୂପ ଦିଆ ବେଳୁ କଟି ଯାଇଚି ଲାଇନି ଆଉ।
ହଁ ସେ ଆସିବ ଆଉ।
ହଁ।
ହୁଁ
ଆଉ ଘରେ କଣ କରିବୁ ଛାତ ଉପରେ ବସିଛୁ ଆଉ।
ପବନ ଖାଅ ଆଉ।
ହଁ
ରୁଟି କରିନୁ ଖାଇବା ପାଇଁ ବୋଉ ତାର ଅଟା ଦଳୁଛି। ମଁ ତରକାରୀ ଟା କରିଦେଇକି ପଳେଇ ଆଇନି ମୁଁ କହିନି ବୋଉ ଲାଇନି ଆଶୁ ରୁଟି କରିବା ଖାଇବା ଏ ତଳୁ ବୋଉ ଖାଇଲେଣି କି।
ହଁ ନଅଟା ହେଲେ ତ ଖାଇବେ ଆଉ।
ନଅଟା ଆମେ ଖାଉଚୁ ଦଶଟା।
ହୁଁ ତାପରେ ଶୀଘ୍ର କରିଦେଇ ବି ରୁଟିଗୁଡ଼ା କରିଦେଲେ ବି ଶୁଖିଯିବ।
ହଁ। ଦଳି ଦେଇକି ରଖି ଦେଇେଇଥାଉ ହଁ ଖାଇଲା ବେଳକୁ ସାଙ୍ଗେ ସାଙ୍ଗେ କରିବୁ ଖାଇବୁ ଆଉ।
ହୁଁ।
ଆରେ ଗାଁ ରେ ଭ ଭସାଣି କରୁଛନ୍ତି ଯେ ଛୁଆ ପିଲା ବି ସବୁ ସିଆଡ଼େ ପଳେଇଛନ୍ତି ଭସାଣି ନସେଇନେ ବି କିଏ ଆସିକି ଖାଇବେନି।
ହୁଁ।
ଏଇ ଯୋଉ ମାନେ ଭସାଣି ନୁହେଁ ଏଇ ରଜ ବାଟଉଛନ୍ତି।
ହଁ ଯେ ରଜ ଯେ କୋଉ ଗାଁ ତମର ସେଠି ବେଲବାଳି?
ନା ନା।
ଆଉ।
ଆମ ଗାଁ ନାଁଟା ପା ମୁଁ କହିମି ନେଇଁ ମିତା ହର ଯଉ। ଗାଁ ଆମ ଘର ସେଇ ଗାଆଁ।
ପଦନା।
ହଁ ସେଇଟା ଠିକ ଏଇ ନାଟା ମଝିଆ ଶ୍ୱଶୁର ନା।
ଏତେ ମାଲୋ।
ଏତେ ନହେଲେ ଏରା କ ଯାହା ନେ ଏଟା ତ ତାଙ୍କ ଘରେ ବାହାରୁଛନ୍ତି କୋହୁନି ତ କହୁନି ଆଉ।
ହଁ।
କଣ ଦରକାର କହିବୁ ଏ କହିନେ କେତେବେଳେ ପୁଣି ଅଭ୍ୟାସ ହେଇଯିବ। ହଁ ଅଭ୍ୟାସ ହେଇଯିବ ହେଟି ପାଟିରୁ ବାହାରଯିବ ଆ ସେମିତି ଅତି ଅର୍ଜେଣ୍ଟ ପଇଲା ସେମିତି ସ୍କୁଲ କୁ ଯାଇଥିବୁ ହଁ କି ଡା ତରଖାନା ଯାଇଥିବୁ କଣ ଦରକାର ପଇଲା ନା ପଇନେ ବି ସେଇଠି କହିବାକୁ ବାଧ୍ୟ।
କହିବାକୁ ବା
ହେଠି କହିବୁ। ସେମିତି ଏତି ଅତି ଆବଶ୍ୟକ ପଇଲେ ଯାହାବି ହେଲେ କହିବୁ। ଦେହ ପା ଭଲ ଅଛି ନା?
ହଁ ଭ
ଆଉ ତୁମ ଝିଅ।
ଆମ ଝିଅ ଏଇନା ମିଲୁଙ୍କ ସହିତ ଗଲେ ନୂଆପଡରେ ହଉଛି ତ ଆଜି ଶୀତଳ ଷଷ୍ଠୀ।
ଅ ହ ହଁ ଆଜି ବେଲ ବାହା ଲି ରେ ହଉଛି ପା।
ହଁ ସେଇଠି ଏଇନା ବାହହାରିକି ବଡ ଭାଇ ଘର ଗଲେ। ତ ସେ ନାନୀ ଆଉ ଭାଇ ତାଙ୍କ ଛୁଆ ଇଏ କହିଲେ ମୁଁ ଯାଉଚି। ସେ ଆମ ଝିଅ ସାଙ୍ଗରେ ଧାଇଁଛି ତାଙ୍କ ସହିତ।
ଅହ। ଅ ହ।
ପୁଅ ଟା ଖାଉଛି ରୁଟି ଖାଉଛି ଶୋଇବ ବୋଲି ତ ଆଖି ଦଳିଲା।
ଅ ହ। ଉୁଁ ହୁଁ ଆଉ ରାତିରେ କଣ କରୁଛ ରୁଟି ଆଉ କଣ?
ରୁଟି କୋବି ଟିକେ ଭାଜିଚୁ। ଆଉ ପୁ ଟଳ ଆଳୁ ତରକାରୀ ଅଛି। ଦିନବେଳା।
ଆ ଆହ।
ଳ କଣ କରିବ କାହାକୁ ଦବ ଆଉ ଭାଜିକି ରଖିଦ କାଲି ରାନ୍ଧବା ଆଉ ବାପା ନିରା ମିଶି। ସିଏ ଖାଇବେ ଟିକେ ଆଉ ଯା
ହଁ। କାଲି ବାର ଅଛି ଯିଏ ଆଇଁଷ ଖାଇବା କଥା ସି ଆଇଁଷ ଖାଇଲେ। ହଁ ଯିଏ ଆଇଁସ ନ ଖାଇବେ ସିଏ ସାଧା ଖାଇବେ। ହଁ ରେ ସା ଭାଜି ଦେଲେ ଶାଙ୍କୁଳି ଗଲେ କେତେ ହେଇଯିବ କି? କୁଟା ଛତୁ ନା ଗୋଟ୍ ବଟମ ଛତୁ। କି ଛତୁ ବୋଟମ ଛତୁ ନା କୁଟା ଛତୁ ଓହଃ। ଅ
ସେଇଟା ପୁଣି ରେଟ୍ ଜେ କାହିଁରେ କଣ?
ହଁ ଏଦିନ ବାନ୍ଧିଥିଲେ ଚାରିଶହ ଟଙ୍କା କେଜି।
ହଁ ବା ଆମର ଆଣିଥିଲେ ସେମିତି ଉଁ ରଜ ର ଜ ବଳକୁ ଆଣିଥିଲେ ଆମର ସେଇ ଲାଷ୍ଟ ରଜ ଦିନ।
ଦିଟା ବାର ପଡ଼ିଗଲା ତ ମାନେ ଆଇଁଷ ଖିଆ ବାର ନୁହେଁ। ଆଉ ପହିଲି ରଜ ଦିନ ଯିଏ ଯେମିତି ଆଇଁଷ ଖାଇଲେ ଆଉ ଦି
ସେ ଆଇଁଷ ଖିଆ ଗୋଟେ ଆଇଁଷ ଗୁଢା ବି ନୁହେଁ କି। ହ ରଜ ସବୁ ରେଟ ଏ ରଜ ଗଲା ଯଦି ଆଉ ଟିକେ ରେଟ୍ କମିବ କମିବ ନହେଲେ ନାହିଁ।
ହଁ।
ହୁଁ।
ଯାହାନେ ଅଲଗା ବାର ସୋମବାର ମଙ୍ଗଳବାର ଆମେ ଡାଲମା ଭଜା କି ଯାହା କରି ଖାଇଦବା ଆଉ ରଜରେ ଯାହାନେ ସେ ଯାହାନି ଟିକେ ଛତୁ ହଉ ହଁ ଛତୁ ହଉ କି ଯିଏ ଯାହା କରିବା କଥ କଥା ଯେ ପନିରି ଆଣି କରୁ କି ଯାହା କରିବା କଥା।
ପନିର ଗୁଡା କଣ କି ଭାତ ତଡ଼େନି।
ହଁ।
ସେଟା ଖାଲି ଯା ରୁଟି ସହିତ ଖାଇବା ପାଇଁ ହଁ। ରୁଟି ସାଙ୍ଗରେ ଖାଇନେ ହେନ୍ତି ଖାଇପାରିବୁ ନଲେ ଭାତକୁ କଣ ଇଚ୍ଛା କି ଏରା।
ହୁଁ।
ହୁଁ।
ଏଇ ଛତୁଟା ଟିକେ ପଛେ ଭଲ ଲାଗିବ ସେଟା ଭଲ ଲାଗିବନେଇ ପନିରଟା।
ହୁଁ। ଆଉ ଯିଏ ନପାଇବ ସେ କଣ କରିବ ସେ ପନିରହି କରିବ ଟିକେ ଆଉ କଣ?
ହଁ। ଯାହାହେଲେ କରିବା କଥା ଆଉ ହୁ। ରଜ ଅଷ୍ଟମୀ ପର୍ବପର୍ବାଣୀରେ କରିବା କଥା ନ ମାଲ ବାରିଲେ ଯାହାନେ ଡାଲି ଭଜା କି ସେ ଯାହା କରିକି ଖା। ହଁ ରଜ ଅଷ୍ଟମୀରେ କରିବାକୁ ବାଧ୍ୟ।
ହୁଁ।
ତୁମର ଖାଉଛ କେତଟା ବେଳକୁ ନଟା ଏଳକୁ
ହଁ ଆମର ସେ ବାପା ଖାଆନ୍ତି ନଅଟା ବେଳକୁ ସେ ନଅଟାରେ ବାପାଙ୍କୁ ଦେଇଦେନେ ଆମେ ତାପରେ ଖାଇଦଉ ଆଉ କିଏ ଅଛନ୍ତି କି? ତିନି ଜଣ ବସପଡୁ ଖାଇଦଉ ସଇଲା।
ହଁ ହୁଁ ସମସ୍ତେ ରୁଟି ଖାଆ।
ହଁ ରୁଟି ସମସ୍ତେ ପୁଣି କିଏ ଭାତ ବସେଇବ କିଏ ଖାଇବ ଯୋଉ ଗାଧୁଆଳ ଭାତ ଗଣ୍ଡେ ଥିନେ ଯିଏ ଖାଇଲା ଖାଇଲା ନହନେ ନାହିଁ ଗରମ ସବୁ ଖାଉଛନ୍ତି ହଁ।
ହ ରାତିରେ ଯୋଉ ଖାଇକି ବାସି କାମ କରିଦିଏ ନା ସକାଳକୁ ରକ୍ତା ଘର ପୋଛା କି
ଏରା ଛୁଆ ଯଦି ଶୋଇପାରୁଥିବେ ନା କାମ କରିଦବୁ ଆ ଛୁଆ ଯଦି ନ ଶୋଇଲା ଇଏ ଚାଲୁଥିବ ସିଏ ଚାଲ ତୁ କାମ କରିତେ ଇଚ୍ଛା ହବ ନା ଦେ ଥାଉ ଏରା କାଲି ସକାଳୁ କରିମୁ।
ହଁ ହଁ।
ୟା। ଆ ଛୁଆ ନ ଶୋଇନେ କିଏ ଗୋଟେ ମେଁ କରୁଥିବ କିଏ ଗୋଟେ ଭେଁ କରୁଥିବ କିଏ ରାଗୁଥିବ। ଆଉ ସେ ଛାଡୁନଥିବେ ବୋଉଙ୍କୁ ଇଏ କରୁ ନ ଥିବେ ଏମିତି ହେନେ ଆଉ କରିପାରିବୁ କି କାମ।
ହଁ ସେଟା ବି ସତ କଥା ଛୁଆ ନ ଶୋଇଲେ କିଛି କାମ କରିହବନି।
ଆମ ଝିଅ ହରିକା ତ ସେଇ ମୁଁ ଆମ ଝିଅ ସ୍ ସୁଦୁ ଶୋଇବନି ଏକା ଯାଗେ ବଡ ଛୁଆ ମାନେ ଅଛନ୍ତି ତାଙ୍କୁ କଁ ଖାଇତେ ପିଇତେ ଦେଇ ଦବୁ।
ଯିବେ ଚୁପ୍ କିନା ଖଟରେ ଶୋଇବେ ଏ ଆମ ଝିଅ ଟା ଜମା ଶୋଇବନି। ମୁଁ ନ ଗଲା ପର୍ଯ୍ୟନ୍ତ ଖଟ ଉପରକୁ ସେ ଯିବନି କି ଶୋଇବନି।
ଆଉ ତାକୁ ଖାଇଦେଇକି ଏକାଥରେ ପଳଉ ଶୋଇତେ ଆଉ ପଛେଥିବ କାମ ବେଳେ ବେଳେ କଦଉ। ଏୟା।
ହଁ। ଛୁଆପା ମାଆ ମାନେ ଶୋଇବାକୁ ଗନେ ଶୋଇବେ ପୁଣି ମାଆ ମାନେ ରାତିରୁ ଉଠିନେ ଛୁଆଙ୍କ ନିଦ ଭାଙ୍ଗିଯିବ।
ଆଉ ମାଆ ସେ ଉଠିକି ଭାଙ୍ଗିଯିବ। ଆଗରୁ ମୁଁ ଉଠିନେ ତକିଆ ଦେଇକି ଯେତେବେଳେ ସେ ଛୁଆ ହେଇଥିଲା ଆମେ ତକିଆ ଦେଇକି ତା କରରେ ଇଏ କରିକି। ଆଉ ଗୋଟେ ଟେଡିଟେ ରଖିଥିବି ନହେନେ ତା କତିରେ ହେଲେ ସେ ଉଠ୍ ଉଠି ପଡେ ଆଉ ଏଇନା ଟିକେ ଡେରି ପର୍ଯ୍ୟନ୍ତ ଶୋଉଚି ଆଉ। ଉଠୁନି କିନ୍ତୁ ମୁଁ ଗଲା ପର୍ଯ୍ୟନ୍ତ ସେ ଶୋଇ ନଥିବ‌।
ଆ ହଁ ତାର କୋଉ କ୍ଲାସ୍ ହେଲା ଝିଅର?
କେମତି ଆସିବ ଶୋଇବ ଏଇ ଦିଦିଅ। ଦ୍ୱିତୀୟ କ୍ଲାସ ହେଲା ହୁଁ।
ଓ ହୋ କେତେ ବର୍ଷ ହବ ଝିଅର?
ଏଇରା ସାତେ ପୁରି ଗଲା ପୁରା।
ଅଁ ହଁ।
ହୁଁ ଏଇ ମେଁ ମାସ୍
ଏଇ ମ ଏଇ ମେଁ ମାସର
ଫନି ଫନିରେ ‌ଚି ହଁ ଫନିରେ ପା ସେ ହେଇଚି ଫନି ବାତ୍ୟା ଦିନ।
ଏ ସେଇଥିପାଇଁ ତା ନାଁ ଫନି ଦେଇଚ କି?
ହଁ ସେଇଦିନ ଯୋଉଦିନ ବର୍ଷ୍ ହେଲାନି ନା? ଯୋଉ ଦିନ ହେଲା ପୁରା ଲ୍ୟାଣ୍ଡଫନ୍ କଲା ଦିଟା ତିନିଟା ବେଳୁକୁ। ଠିକ ସେ ଦିଟା ଅଣଷୋଠି ରେ ମାନେ ତିନିଟା ଦିଟା ଅଣଷୋଠି ରେ ହେଇଚି। ଦିଟା ତିନିଟା।
ଆ ଆ ସେଇଥି ପାଇଁ ତା ନାଁ ଫନି ଦେଇ ଦେଇଚ ଆଉ।
କଣ ଦମୁ ନାଁ ଫନି ଡାକ ସବୁ।
ଆଉ ଫନି କିି ସେ ଡାକିକି ଆଣିଚି ଫନିରେ ଆସିଚି ଆଉ। ସେଇଥି ପାଇଁ ଫନି ଦେଇଦେଲା ଆଉ।
ତାକୁ ଯଦି ପଚାରିବୁ ତୁ କୋଉଠୁ ଆଇଲୁ ହୁଁ ତାକୁ ଯଦି କୋଉଠୁ ନାଇଁ ତାକୁ କହିବେ ତୁ ପା ବାତ୍ୟାରେ ଉଡି ଉଡି ଆସଥିଲୁ ବୋଉ ତତେ କ୍ୟାଚ କଲା। ସିଏ କ ହଁ ପା ମୁଁ ମାମା ପେଟରୁ ବାଜି
ହୁଁ ହୁଁ ହୁଁ ହୁଁ। ଛୋଟ ଛୁଆ ତାକୁ ପାରିବୁ କି।
କାଲି ସିଏ ଖାଇଲା ବେଳେ ଆମେ ଭାତ ତ ପଖାଳ ଖାଇନୁ ପିଠା କରିମୁ ବୋଲି ମୁଁ କହିଲି ଆସ ପ ପଖାଳ ସବୁ ଖାଇଦବା ତାପରେ ରୋଷେଇ ସରଥିଲା ମୁଁକଇନି ଦିଟା ତିନିଟା ବେଳୁ ଭାତ ଖାଇବା। ସେ ଆମ ମୋ ନଳନ୍ଦ ଯିବେ ବୋଲି ପିଠା କରିମୁ ଆଉ ଭାତ ଖାଉଚି ପକ୍ କହିଲା ମତେ ପଖାଳ ଦେ ମୁଁ କହିନି ହଉ ଥଣ୍ଡା ମଣ୍ଡା ହେଇନି ତୁ ଖା ପଖାଳ।
ହଁ।
ଦେନ ବୋଉ ମୁଁ ଆମ ସେ କାବେରୀ ଆମ ଝିଅ ବସିନୁ କଇଲା ମାଛ ଗୁଡାକୁ କେତେ କଷ୍ଟ ଦଉଚନ୍ତି କନି ମାଛ ଗୁଡାକୁ ଆମେ ଖାଇ ଦଉଛୁ। କହୁଛନ୍ତି ମାଛ ଗୁଡା କାନ୍ଦିବନି ନା ମାଛ ଗୁଡା ଆକୁ କଷ୍ଟ ହବନି ନା। ବୋଉ କହିଲା ତୁ ତାନେ ମାଛ ଖାଆ ନା ହୁଁ। ସେ ଖାଇବା ପୂର୍ବରୁ ଆଗେ ଭାବିଦବ।
ହଁ।
ଏଇ ମାଛ ଟା ଏମିତି କଷ୍ଟ ପାଉଥିବ ସେ ତ କେତେ କଣ କଷ୍ଟ ହଉଥିବ କହନି ଆମେ ତାକୁ ଖାଇ ଦଉଛନ୍ତି।
ହଁ।
ଆଉ କଥା କହିବ ତାର ବୁଦ୍ଧି ବହୁତ କିନ୍ତୁ ଏ ଚଗଲାମିଟା ଛାଡୁନି।
ସେଇ ଚଗଲା ଛୁଆଙ୍କର ବା ବୁଦ୍ଧି ବହୁତ ପା ପାଠ ବି ଭଲ ହବ ଯେତେ ଚଗଲା ସେତେ ପାଠ ହବ ହଁ।
ପଢୁଛି ଭଲ।
ହୁଁ।
ବୁଧି ବହୁତୁ ମାନେ କାହାକୁ କଣ କଇଯାଉଚି କାହାକୁ କଣ ମାଡ ଖାଉନି କି ସେମିତି ଗୋରୁ ଭଳିଆ ବା ମାଡ ଖାଉଚି ମୋ କତୁରୁ।
ଏତେ ମାରୁଛ କାହିଁକି ଛୁଆଙ୍କୁ।
ପିଟିମୀ ମାନେ ଏଠି ସାଙ୍ଘାତିକ ମାଡ କେହି ପାଟି ପାରିବେନି। ଆ ଅମାନିଆ ହଉଚି କଥା ମାନୁନି ହୁଁ।
ଆଉ ଛୁଆ ଚଗଲା ହେବେନି ଆଉ କଣ ବଡ଼ ଲୋକ ଚଗଲା ହେବେ?
ହଁ ବା। ଯେତେ କହିମି ଏଇ କଥା ଟା କରିବୁନି ସେ ହକ ନାକେ ସେଇଟାକୁ ନାଗୁଥୁବ ମୋ ପୁଅକୁ ତାକୁ ମନା କେମି ଟେକିବୁନି ସିଏ କାନ୍ଦିବ ଆଉ ତ ସାଙ୍ଗେ ସାଙ୍ଗେ ଠୁଣୁକିନା ଗଡିଯିବ ଆମ ପୁଅ ଟା। ତାର କଥା ନାଇଁ ବାର୍ତ୍ତା ନାଇଁ ଯଦି ତାର ଗୋଟେ ଜିନିଷ ଦେଖିଲା ଠୁଣିକିନା ଗଡିଯିବ।
ସେଇଠି ହଁ ଆଉ ଦେଖିଲାବେଳୁ ଇଏ ତାକୁ ଗନେ ଟିକେ କାଖେଇତେ ସିଏ ମାଙ୍କଡ ଆସିବନି ଯେ ସେ ସେଇଠି ଗଡି ପଡିବ। ସିଏ କାନ୍ଦିବ ଏଇ ଭଳିଆ ହଉଚନ୍ତି ଆଉ କଣ।
ଆକୁ ଟିକେ ଖୁସି ଲାଗେ ତାକୁ ଧରିକି ବୁଲିବା ପାଇଁ ସେ ତାର ଧରିକି ବୁଲେ ଇଏ ତା ଯାଏନି ସେ କଣ କରିବ।
ହଁ ଆମ ଝିଅ ତାର ଅଶୁକୁୁଏନି କୌଣସି ଜିନିଷ ସେ ହଗିଦିନେ କାଢିଦବ। ତାକୁ ପାଞ୍ଚେଇଦନେ ବି କହିନେ ସେ ପାଞ୍ଚେଇ ଦବ। ବାନ୍ତି ପୋଛି ଦବ ତାକୁ ସିଏ କିଛି ବାରେନି ଆମ ଝିଅ ଟା। ହା ତାଙ୍କ ହଁ। ନା ସେ ବୁଅ ଇଏ କରେ ଆଉ ଯେତେବେଳେ ପଳେଇ ଥିବ କହିବ ଆମ ପୁଅ କେତେବେଳେ ଆସିବ କିଲୋ ତୁ ଫୋନ କର ପଳେଇ ଆସିବ। ଏକାଟିଆ ଖାଲି କୁନୁ ମୁୁନୁ ହଉଥିବ। ଆଉ ମୁଁ ଯାଇଚି ସେ ତା ମାମୁଁ କୁ ଆସିବ ନା ତୁ ଯେମିତି ଯାଇକି ତ ମାମୁଁ ଘରେ ରହୁଚୁ। ଆମ ଘରକୁ ଗଲା ପା ଏଥର ରହିଲାନି ଖାଲି କାନ୍ଦିଲା କଇଲା ମୁଁ ପଳେଇମି ଘରକୁ। ମତେ ବି ରଖେଇଦେଲାନି ହଁ।
ହଁ।
ମୁଁ ଯାଇଥିଲି ରହିିମ ବୋଲି ମତେ ରଜ ଥିଲା ବା ପଳେଇଆନି ଶୁକ୍ରୁବାର ଦିନ। କହିଲା ଚାଲ ତୁ ଆମ ଘରକୁ ପଳେଇବା ଆମ ଘରକୁ ପଳେଇବା। ଆମ ପୁଅ କଥା ମନେ ପଡୁଛି। ନାଇଁ ସେଠି ଛୁଆ ବହୁତୁ ତାକୁ ଭଲ ଲାଗିଲାନି ଆଉ।
ଜଣ ଜଣଙ୍କୁ ନିଜ ଘରେ ବେଶୀ ଭଲ ଲାଗେ ଆଉ ଯୋଉଟା ଯେତେ ଭଲ ହେଇଥାଉ।
ହଁ। ସିଏ ଆସିଲା ମୁଁ କହିନି ତୁ ଯା ହଁ ମୁଁ କଇନି ତୁ ଯା। ପଳା ମୁଁ ଯିମି ଏୟା କଇଲାକୁ ନା ତୁ ଚା ମୋ ସାଙ୍ଗରେ। ତାକୁ ଯେତେ କଥା ଦେଲେ ଯେତେ କଥା ଇଏ କଲେ ମୋ ବାପା ଫୁଣି ପଇସା ତାକୁ ଦୁଇଶ ଟଙ୍କା ଦେଲେ। ତଥାପି ସିଏ ଶୁଣିଲାନି। ହୁଁ ଆଉ କଣ କରିବୁ ହଉ ତାହେଲେ।
ହଁ ହଁ ହଉ ରଖୁଛି।